ଶୁଭ ସନ୍ଧ୍ୟା।
ଶୁଭ ସନ୍ଧ୍ୟା ଆଉ କଣ କରୁଛ?
ମୁଁ ଏଠି ରୋଷେଇ କରୁଥିଲି।
ଖାଇବା ପିବା ସରିଲାଣି?
ହଁ ଖାଇବା ସଇଲାଣି ତୁ ଖାଇସାଇଲୁନି?
ହଁ ହଁ ଆଉ ସନ୍ଧ୍ୟାବେଳେ ସବୁ କଣ ଖାଇଲ?
ମୁଁ ଖାଇଲି ପୁରୀ ତରକା ପୁରୀ ଆଉ ଛୋଲେ ଆଣିଥିଲୁ କରିକି ଖାଇଲୁ।
ହୁଁ ଆଉ ଘରେ ସବୁ କିଏ ଅଛନ୍ତି?
ଘରେ ବାପା ଅପା ପୁଅ ଦିଟା ମୋର ପୁଅ ତାର ଗୋଟେ ପୁଅ ମୋର ଗୋଟେ ପୁଅ ମୁଁ ଅଛୁ ଆଉ।
ହଁ ପିଲାମାନେ ବଡ଼ ହେଇଗଲେଣି ନା ଛୋଟ ଛୋଟ?
ନାଇଁ ମୋ ଛୁଆଟା ତ ନଅ ବର୍ଷର ଆଉ ଗୋଟେ ଅପାର ଛୁଆ ଟା ପନ୍ଦର ବର୍ଷର ଆଉ
ଓ ହୋ ଆସୁ ଆମ ଘରେ ସେମିତିଆ ଅଛନ୍ତି ମୋ ସାନ ଯା ଅଛନ୍ତି ଶାଶୁ ମୋ ଦିଟି ଝିଅ ଆଉ ଏମିତି ସବୁ ଅଛନ୍ତି ଆଉ ଆଉ ସନ୍ଧ୍ୟାବେଳେ ଆମର ବି ଆଜିିବରା ତରକା ହଁ ଆମର ବି ଆଜି ସନ୍ଧ୍ୟାବେଳେ ବରା ତରକାରୀ ହେଲା ଆଉ ପିଲାମାନେ ତ ଯେମିତି ବରା ତରକାରୀ ଦେଖିଲେ ପୁରା ମନ ଖୁସି ତାଙ୍କର ଖାଇବା ପାଇଁ। ଆଉ ତା ତାପରେ ସ୍ଵାମୀ ବି ଥିଲେ ସିଏ ବି କହୁଛନ୍ତି ବରା ତରକାରି ଉପରେ ଟି ପିଆଜ ଛିଞ୍ଚିକି ଦିଅ ଧନିଆ ପତ୍ର ଦିଅ ସେଇଟା ଭଲ ଲାଗେନା ଖାଇବାକୁ।
ହୁଁ ବହୁତ ଭଲ ଲାଗେ ସ୍ୱା ଭଲ ଲାଗେ ହୁଁ।
ସେଇ ଯୋଉ ତାଙ୍କୁ ଦେଲୁ ସେଇଆକୁ ସବୁ ସିଏ ଟିକେ ଖାଇଲେ। ଆ ଶାଶୁ ତ ତାକୁ ଖାଆନ୍ତିନି ତାଙ୍କୁ ଦିନ ଚୂଡ଼ାକଦଳୀ ଚକଟିକି ଦେଲି ଆଉ
ଆମର ବି ଏଇନା ଅଟା ଚକଟିକି ଅଟା ଟିକେନୁ ମଇଦା ଆଉ ସୁଜି ଟିକେ ଚକଟିକି ତାକୁ ମେଥି ପତ୍ର ପକେଇ ତାକୁ ପୁରୀ ଚକଟିକି କଲୁ। ଆଉ କାବୁଲି ବୁଟ ପକେଇକି ଛୋଲେ କଲୁ ହଁ କରିକି ହୁଁ ଛୋଲେଟା ଭଲ ଲାଗେ ଉ ଛୋଲେ ଟା କଣ କି?
ହୁଁ କେମିତି କର ଛୋଲେ?
ଛୋଲେଟା କାବୁଲି ବୁଟ ଆଳୁ କାବୁଲି ବୁଟକୁ ଆଗୁଆ ବତୁରେଇ ଦେଇଥବ। ସେ କିଛି ସମୟ ବତୁରିଲା ପରେ ଦି ଘଣ୍ଟା ଖଣ୍ଡେ ଆଉ ବତୁରିଗଲା ପରେ ହୁଁ। ତାକୁ କଣ କରିବ ତାକୁ ଟିକେ ଗୋଟେ ସିଟି ମାରିଦବ ହେଲା କି? ଆ ବତ ତାକୁ ଆଣିକି ଧୋଇକି ଧୋଇକି ପ୍ରେସରରେ ଦେଇକି ପକେଇକି
ହଁ।
ଛୋଲେ କୁ ଆଉ ଏଇ ଯୋଉ କାବୁଲି ବୁଟ ଆଉ ଆଳୁ ହଳଦୀ ଲୁଣ ଦେଇକି ପ୍ରେସରରେ ସିଝେଇଦବ। ସିଝିଗଲା ପରେ ଏପଟେ ପିଆ
ସିଝେଇଲେ ସିଝାଣିଆ ଲାଗେନି।
ନା ନା ଗୋଟେ ସିଟି ଦବ ଟିକେ ଦରଦର ସିଝା ରହିବ ପୁରା ନଲେ ଘାଣ୍ଟି ହେଇଯିବ। ନେଲା ଗୋଟେ ଦରେ ସିଝିହେଇଯିବ। ସିଝିଗଲା ପରେ ଏପଟେ ପିଆଜ ଫିଆଜ ଉଁ କଣ କହ?
କରିଦବ ଭଲ ନା?
ହଁ ଡେକଚିରେ କଲେ ତା ଟେଷ୍ଟ ଆହୁରି ଭଲ ଲାଗିବ ଏଇଟା ଟିକେ ସିଝିଯିବ। ସେମିତି ଗୋଟାଳିଆ ରହିବ ଆହୁରି ଭଲ ଲାଗିବ।
ହଁ।
ଯେମିତି ଅ ଉଁ ଯେମିତି ଆଜିକାଲି ଡାଲମାଟା କରିଦଉଛନ୍ତି ବେସରରେ ସେ କଣ ଭଲ ଲାଗୁଛି? ଯେମିତି ଡେକ୍ଚିରେ କଲେ ତା ଟେସ୍ ଷ୍ଟ ଟିକେ ଅଲଗା ଲାଗୁଛି ହୁଁ ଯେତିକି ପିଆଜ କଟା ପିଆଜ। ଛେଚିକି ଟିକେ ତରକାରୀ କରିବ ଆଉ।
ଭଟେଲୁ ସେଥିରେ ବଡ଼ ପୁରୀ ଆଉ
ହଁ ହଁ ସେଇଟା ହଁ ଭଲ। ଆଉ ତମେ ଯୋଉ ବରା ତରକାରୀ କଲ ବରାଟା କେମିତି ମୁ ମୁସ୍ ଲା କରୁଚ ନା ଛାଣୁଚ
ହଁ। ମାର୍କେଟ ତ ଯୋଉ ବରା ଦଉଛନ୍ତି ପ୍ରାୟ ତା ଦେହରେ ସୁଜି ପକେଇ ଦଉଛନ୍ତି।। ଆମର ଖାଲି ହୁଁ ମାନେ ବିରିରେ ହୁଏ। ଅଳ୍ପ ଟିକେ ନାକୁ ଯାହା ତା ଦେହରେ ଚାଉଳ ଗୁଣ୍ଡ ଟିକେ ପକା ହୁଏ। ଆଉ ଏଇ ଯେଉଁ କଣ ସେଇଟା ତ ଅଦା ଆମର ତାକୁ ଟିକେ ଛେଚିକି ପକଉ।
ପ୍ରାୟ କରୁଛନ୍ତି ପୁରା ମୁଶ୍ ମୁଶ୍ ଲାଗୁଛି ସେଇଟା କେମିତି ମୁଷୁମୁସ ହୁଏ। ମୁଁ କେତେ ଥର ବରା କଲିଣି ଟିକେ ନିଦା ନିଦା ଟାଇପର ହଉଛି। ମୁଷୁ ମୁଷୁ ହଉନି ମୁଁ ଖାଲି
ତାକୁ ଟିକେ ଭଲରେ ହାତରେ ଫେ ଣ୍ଟି ହଁ ହଁ ପେଣ୍ଟି ଦେବି ତ ମେସିନ୍ ସବୁ ବାହାରି ପଡ଼ିଲାଣି ସେଥିରେ ବି ତାକୁ ପେଣ୍ଟି ଦେଉଛନ୍ତି। ଆଉ ଯେ ଭଲ ଫେଣ୍ଟିଲେ ଟିକେ ଭଲ ହୁଏ, ଆଉ ଫେଣେଇ ଦେଲେ ଆଉ। ଏ ବି ବଡି ବି ସେମିତି ନୁଁଅକି
ହଁ।
ବଡ଼ିଟାକୁ ବି ସେ ଯଦି ଅଧିକ ଫେଣେଇବ, ବଡ଼ିଟା ବି ବଢିଆ ନରମ ଯୋଉ ମାନେ ହାଲା ଫୁଲ କା ହେଇକି ହବ। ଅ କେତେ ଜନ୍ ତ ବଡ଼ିରେ ପାଣି କଖାରୁ ପକେଇକି ପକେଇ ଦେଉଛନ୍ତି। ଆଉ ଆମ ସେ ଗାଁ ପଟେ ତ ମନିପା ହରାଙ୍କ ସବୁ ତା ତାରେ ପକେଇକି କରନ୍ତି ଜଣେ ଜଣେ ମୁଢି ପକେଇ ଦଉଛନ୍ତି। ଆ ପିଆଜ ରସୁଣ ଛେଚା ଦେଇ କରୁଛନ୍ତି।
ଆଉ ଯୋଉ ଉଁ ଇଏ କରୁ
ବରା ତ ଏବେ କରିଦ ଉଚନ୍ତି ଯୋଉ ଦ-ଦହି-ଦହିବରା କରୁଛନ୍ତି ଏବେ କରିଦଉ ଛନ୍ତି ଯୋଉ ତାର ଗୋଟେ ଅପମ ବୋଲି ଗୋଟେ ଆ ସୂଚି ଯୋଉ ଟ୍ରେ ଭଳିଆ, ତା ଦେହରେ ସବୁ ଥୋଇ ଦେଉଛନ୍ତି ଖାଲି ଏମିତି ସିଝେଇଲା ଭଳିଆ ବାମ୍ପ ମ୍ଫ ଦେଇକି କରିଦଉଛନ୍ତି ସେଇ ଆଗ କୁ ଦହିବରା କରିଦେଉଛନ୍ତି। ଦହିରେ ତେଲରା ଖାଇବେନି ବୋଲି, ଆଉ ତେଲ ଖାଇଲେ ଦେହ ଖରାପ ହୁଁ।
ହଁ ହଁ। ହଁ ଏ ଯୋଉ ମସଲା ପୁରୀ କରୁଛନ୍ତି, ସେଇଟା କେମିତି କରୁଛନ୍ତି ସବୁ? ଜାଣିଛନ୍ତି ସେଇଟା ମସଲା ପୁରୀ?
ହଁ ଅ ମସଲା ପୁରୀ ଆଉ ବଢିଆ ସହଜ ପୁରା! ଖାଲି ଆ ଆଳୁ ହୁଁ ଆଳୁ ଟାକୁ ଟିକେ ନାଗୁ ଚକଟି ଦେ
ଟିକି ତା ଧନିଆ ପତ୍ର। ସବୁ ଛେଚା ଛେଚି ମସଲା ମସଲି ସବୁ ପକେଇ ଦେଇକି ଆ ପୁରି ତ ତା ଭିତରେ ନିଜେ ସନ୍ଧ୍ୟା ଦିଟା ପୁରୀ ମଝିରେ ପୁର ଦେଇ ଚାରିପଟା ଯାଉ ଟିକେ ଚିପି ଦେଇକି
ଓହ ତାକୁ ଭଲ ଲାଗେ ନା?
କଣ କରୁଛୁ?
ହଁ କହିଲି ଟିକେ ପାଠ ପଢିବାକୁ କହିଲେ ପାଠ ପଢୁଛି ବସିକି ଆଉ। ହ ପଢ ପଢଉଥିଲି ତ ଏବେ ପଢଉଥିଲି ଆଉ
ହୁଁ ସନ୍ଧ୍ୟାବେଳେ ତା ଗୋଟେ ପାଠ ପଢ଼ା ଦେଖ ନା ଆଉ ଦୁଷ୍ଟ
ରଜ ସବୁ କେମିତି ପାଳନ କଲେ?
କଣ
ରଜ ଟା ବେଶୀ ଧୁମଧାମ ରେ ପାଳନ କରନ୍ତି ନା। ଆମର ତ ବଢିଆ ସେ ରଜ ପାଳନ କଲୁ ଭୁଲ। ହଁ ବଢିଆ ହେ ଲାଗ ବଢିଆ ସେ ପାଳନ କଲୁ ପୋଡ ପିଠା କଲୁ।
ପୁଅକୁ ଧରିକି ବଣେଇ ଗଲ ନା ନାଇଁ। ହ୍ୟାଲୋ ପୁଅକୁ ଧରିକି